ହ୍ୟାଲୋ ଭାଇ?
ହଁ ଜୟମା ବିରଜା। ଆଉ କଣ ଖବର?
ଆଉ ଭାଇ ଭଲ ଆଉ।
ହଁ। ଆଉ କଣ ଆଜି କଣ କଲ?
ଆଜି କଣ କରିବା ଭାଇ ସକାଳୁ ଉଠିଲି ଟିକେ ୱାକ୍ ଟିକେ କରିକି ମର୍ଣିଂ ୱାକ୍ ଟିକେ କରିଥିଲି ତାପରେ ଟିକେ ଜିମ୍ ଟିକେ ଯାଇଥିଲି।
ହଁ କିମ ଜଏନ୍ କରଛ?
ସବ ମାରିକି ହଁ।
କହୁଛିି।
ହେଇଆ ଆମ ଘର ପାଖରେ ଗୋଟେ ମହାବୀର ଯେମି ଅସନ୍।
ଓହୋ।
ସେଠି ପୁରା ହେଇଗଲଣି ତଥାପି ପନ୍ଦର କୋଡିଏ ବର୍ଷ। ତଳ ର ସେେଇ ପୁରୁଣାଆ ଜିନିଷ ସବୁ ଲୁହାରେ ହଁ।
ଓହୋ।
ସେ ଫର ଆଡମିସନ ତାଙ୍କର ଦୁଇଶହ ଆଉ ମାସକୁ ମାସ ପଚାଶ ଟଙ୍କା।
ଆରେ ବା ମାନେ ମାନେ କଣ ଏଇଟା ବୋମ୍ବର ଅଫର।
ସେଠି ସବୁବେଳେ ନନାଙ୍କର ସେଇ। ପଚାଶ ଟଙ୍କାରେ ଚାଲିଛି ଆଜି ଠ ଯେବେଠାରୁ ଷ୍ଟାର୍ଟ ହେଇଛି। ଆହୁରି କମ ଥିଲା ତାପରେ ପଚାଶ ଟଙ୍କା ତ ଚାଲିଛି ଆଉ ମୁଁ ଦେଖି ଆଉଛି ଛଟବେଳୁ ଆଉ। ମୁଁ ବି ଜଏନ୍ କଲି ଏବେ ସେ ପଚାଶ ଟଙ୍କାାରେ ଆଉ।
ଆ ପଚାଶ ଟଙ୍କା ବହୁତ କମବ ଯେ ତାଙ୍କ ଯୋଉ ଆଶିଷଵରୀ ଜିନିଷ ସବୁ ଯୋଉଟା ସବୁ ତମେ ସବୁ ପୁଷ ପୁଷ ମା ବଲ ହ
ସିଏ କେବଳ କୁହନ୍ତି ଗୋଟେ ଦିନ ପଇସା ଦବ ତାଙ୍କ ଅନୁସାରେ। ସେି ହଉଛି ପଣା ସଂକ୍ରାନ୍ତି ତାଙ୍କର ହନୁମାନ ପୂଜା ହନୁମାନ ଅଛନ୍ତି ତ ତାଙ୍କର।
ହଁ ସବୁ ଜିମରେ ତ ପ୍ରାୟ ବା ବଜରଙ୍ଗୀ ଅଛନ୍ତି ଆଉ।
ହଁ ବଜରଙ୍ଗୀ ତ ଏଇ ସବୁ ଷ୍ଟ୍ରେନ୍ଥ ଦିଅନ୍ତି ଆଉ। ବଳ ଆଉ ବଜରଙ୍ଗୀ ଆଉ କୋଉଠି ମିଳେ କି ବଜରଙ୍ଗୀ ବାଲିଙ୍କ ପାଖରୁ ମିଳେ। ସେ ତ ପ୍ରତ୍ୟକ୍ଷ ଠାକୁର ଆଉ ତାଙ୍କ କଳି ଯୁଗର ଆଉ।
ଆଉ ତମେ ବି ଆସିଲେ ଏଠି ଟିକେ ବୁଲିଯିବ ଏଇ ଜିମ୍ ଟା।
ହଁ ମୁଁ ଯାଏ କେବେ ଯଦି ମୁଁ ଯାଏ ସେଆଡେ କେବେ ସୁଲ ମଲରେ ଟିକେ ହଁ ଟିକେ ବୁଲି ଆସିବା।
ହଁ।
ମାନେ କଣ କହିଲ ମାନେ ଗୋଟେ ଯୋଉ ୱାର୍କ ଆଉଟ ର ଗୋଟେ ଅନୁଭୂତି ନବା ନା କଣ?
ହଁ।
ଫିଜାଲ ୱାର୍କ ଆଉଟ ଜୀବନରେ ଫିଜାଲ୍ ୱାର୍କ ଆଉଟ ହି ନିହାତି ଜରୁରୀ।
ନହେଲେ ତ ଔଷଧ ଖୋଜିବ ବଡ଼ି ଆଉ।
ହଁ।
ଏେବେ ଯୋଉ ବୁଢାବୁଢୀ ଲୋକ ମାନଙ୍କର କେତେ ଡେରିରେ ହଉ କିନ୍ତୁ ଆମର ଆସିଲା ବେଳକୁ ସେତେବେଳକୁ ଚାଳିଶ ବର୍ଷ ଭିତରେ ଆମକୁ ବୋଧେ ଆଣ୍ଠୁ ଗଣ୍ଠି ଯ ତ୍ରଣା ହବ ଆମେ ତ ଆଗ ଜିନିଷ ସବୁ ଖାଇନାହାନ୍ତି ସେମାନେ ଖାଇଚନ୍ତି।
ଏବେ ତ ମଝିରେ ମଝିରେ ମୋର ବ୍ୟାକ୍ ପେନ୍ ହେଉଚି।
ହଁ କଣ କରିବା ସବୁବେଳେ ୱାର୍କ ଆଉଟ କର ନ ଫିଜିଓଥେରାପି ଟିକେ ନିଅ ଯାଇକି।
ମତେ ଟିକେ ଇଏ କରୁଚି।
ହଁ ଟିକେ ଚଲାଚଲି କର ବୁଲାବୁଲି କର।
ହୁଁ ଟାଇମ୍ ସେମିତି ସଫିସିଏଣ୍ଟ ହୁଅନ୍ତା ଟାଇମ୍ ଟିକେ ସଫିସିଣ୍ଟ ହଉନି।
ଆଉ ଗୋଟେ ଆମର ଭୁଲ ଗୋଟେ ଜାଣିଚ କଣ?
ହଁ।
ତମେ ଟିକେ ସାଇକେଲ ଚଲାଚଲି। ଆଉ ଗାଡି ଯୋଉ ଧରୁଚ ହଁ ସେ ଗା ସାଇକେଲ ଯେତେ ହେଲେ ବହୁତ ଚଲେଇବ କମ ଚଲଉଚ ନା ତମେ ମୁଁ ଦେଖି ଉ ଦେଖିଚୁ ତୁମକୁ।
ହଁ।
ମୁଁ ତ ଏବେ ବାହାରକୁ ପଳେଇଆଇଚି ତମର ଆ ତ ଆମ ମାମୁଁ ଘର ପାଖରେ ତମ ଘର।
ହଁ ଆଉ ଏଥର ରଜରେ ମାମୁଁ ଘର ଆଡ଼େ ଆସୁନା?
ଯିବା ଆଉ ପ ବାହାରେ ତ ଅଛି ଆଉ କଣ କରିବା ମମି ଗଲେ ଯିବି ଆଉ। ମମି ଦିଦି ଘରକୁ ପଳେଇଚି କଟକ। ଆଉ ମୁଁ ତ ଏଠି ପଢାପଢି କରୁଚି ଆଉ ବାହାରେ ଆଉ। ଆଉ ଯିବା ଆଉ ଏଥର ମାମୁଁ ଘରେ ଆଉ ଏଥର କଣ ଭଲ ହବ ନା?
ଆ ସ ଆ ପୁରା ଏଥର ପୁରା ଜବର ହବ ଛୁଆ ପୁରା ମାତିଚନ୍ତି। ପୁରା ଏଥର ପୁରା ପୁରୀ କବାଡି ପୁରା ହେବି ଆକାରରେ ହବ। ଛୁଆ କହିଚନ୍ତି ପୁରା ରୋଳା କରିଦେବେ ଆଜ୍ଞା।
ସେ ଫିଲ୍ଡ ଟାକୁ ପୁର ବାଗେଇ ଦେଲେଣି?
ଫିଲ୍ଡ ଟା ପା ବୁଝିପାରିଲେନି କି ଏଥର ମାଟି ଫାଟି କାମ ହେଇଯାଇଚି ଫିଲ୍ଡ ଉପରେ। ସେ ଯୋଉ ସେ ସା ହଁ ସେ ଯୋଉ ସାଇଡି ଯୋଉ ମଜି ଖାଲ ନ ହଁ ସେଇଟା ପୁରା ଛୁଆ ମାଟି ଫାଟି ପକେଇକି ଏଥର ଜେଶିପି ଯୋଉ କାମ ହଉଥିଲା।
ହଁ।
ଜେସିପି କାମରେ ଛୁଆ ପୁରା ମାଟି ଫାଟି ପକେଇ ତାକୁ ପୁରା ଫିଟ କରିଚନ୍ତି। ଏଥର ସେଇତ ସେଇ ଆର ଗାଁ ଯୋଉ ଥିଲା।
ହଁ।
ଆର ଗାଁରେ ଯୋଉ ତିନିଟା ଅଚନ୍ତି ମାନେ ଯୋଉ ପାଖ ଗାଁ ଯୋଉ ତିନିଟା ଯୋଉ ଆ ଆସନ୍ତି ଯୋଉ ମାନେ ଦେଖିଚତ।
ହଁ ହଁ ମୁଁ ତ ଦେଖିଚୁ ମୁଁ ତ ଯାଏ ସବୁ ବର୍ଷ ଆଉ। ରଜରେ ଆଉ ଆଉ ଆମର ଯୋଉ ଦିଟା ଟିମ୍। ଛୋଟ ପିଲା ଆଉ ବଡ ପିଲା ହବ ନା ଏଥର? ଆଉ ତମେ ମୋ ନାଁ ଟା ଭାଗ କରିଦେଇଥିବ ହଁ। ତମେ ମୋ ନାଁ ଟା ଭାଗ କରିଦେଇଥିବ ତମ ଇଏରେ।
ସିଏ ସବୁ ପୁରା ଲେଖା ହେଇଯାଇ ସି ଆଗରୁ ଗ୍ରୁପ ରେ ସବୁ ପଢିଛି।
ଏଥର କିଏ ଆର ଏଥର କହୁଥିଲେ ତମେ କ୍ୟାପଟେନ ହବ ଏଥର ତମେ ହେଇଛ ନା।
ନା ଏଥର ଜଣେ ବଡ଼ ଭାଇ ହେଇଛନ୍ତି ସି ପଦାରେ ରହୁଥିଲେ ନା।
ଆଉ ହେଲା ଆଉ ଏଥରକ ଆମ ଆଡକୁ ଆସିବ ଆଉ କପ ଟା ଆଉ। କଣ କହୁଛ?
ହଁ ପୁରା ଏଥର ପୁରା ପୁର ହେଭି ସହଯୋଗ ଏଥର ପୁରା। ପିଲା କଛନ୍ତି ପୁରା ଏଥର ରଡେଇ ଖେଳିବେ କପ୍ ଯେମିତି ଆମର ହବ।
ଦିଟା ଆମର ହବ ଦିଟା ଟିମ୍ ଆମର ଯୋଉ ଭ ଦି
ହଁ ସେ ଯୋଉ ଛୋଟ ପିଲାଙ୍କ କଥା କହୁଛ ନା। ସିଏ ଛୁଆ କହୁଛନ୍ତି ଆମେ ଆ ଛୁଆ ଅଛୁ ଆମେ ତ ପୁରରାପ ଗଡ଼େଇ ଦେବୁ ସେ ବରଲୋକ ଫଟ ଲୋକ ଆଉ କିଛି।
ହ ସେ ଆମକୁ ବି ମାନୁନାହାନ୍ତି ହରେଇ ଦଉଛନ୍ତି ଆମ ପିଲାଙ୍କୁ
ହଁ।
ଏ ଆମେ ଦି ଜଣ ଗଲେ ହେଇଯିବ ଆଉ ବାଲାନ୍ସ ଆଉ। ପୁରା ସମାନ ସମାନ ହେଇଯିବ ଲଢିବା।
ତମେ ଖାଲି ଗୋଟେ ସାଇଡସମ୍ଭାଳି ଦବ ଆଉ ତ ରେଡ କଲେ ଛାଡିଦବ ମ ଠିକ।
ଆଉ ଡେଇଁ ପଡମି ଖାଲି ଆଉ ଯିଏ ଆସିବ ଆଉ। ତା ଗୋଡ ଉପରକୁ ଆଉ ଆଛା ହଲି ପାରିବନି।
ଏଥର ବା ରଜରେ ମଉଜ ହବ ବୁଝିଲ ନା।
ହଁ ଏଥର କାଳେ। ଏଥର କାଳେ ଗୋଟେ ଆଉ ଗୋଟେ କଣ ଖେଳ ଏଥର ନୂଆ ଆସିଛି?
ନା ନୂଆ ଖେଳ ସେ ଯୋଉ ଖୋଖୋ ନୁହଁ କି?
ହଁ।
ଖୋ ଖୋ ଏଥର କହୁଥିଲେ ଖେଳିବେ ବୋଲି।
ନା ଏଥରକ କଣ ଗୋଟେ କହୁଥିଲେ ହଉଛି ତୁମ ଆମ ଯୋଉ ମାମୁଁ ଘର ପାଖକୁ ଗୋଟେ ନୂଆ ଆସିଛି। କାଳେ ଗୋଟେ ରଡ଼ ବୁଲୁଥୁବ ଅ। ତା ଦେହରେ ଓଳିଲେ ହଉଛି ଗୋଟେ ମିଣ୍ଟି ହଜାରେ ଟଙ୍କା।
ହଁ ହଁ ସେ ଯୋଉ ଷ୍ଟାଣ୍ଡି ରଡ କଥା କହୁଛ ତ ଏଇ ଯୋଉ ଗୋଟେ। ଲୁହା ରଡ଼ ଟେ ଯୋଉ ଇଏ କଥା କହୁଚୁତ।
ହଁ ହଁ।
ହଁ ସେଟା ଏଥର ମେଳାରେ ଲାଗିବ ବୋଲି କହୁଥିଲେ ଯୋଉ ରଜ ମଉଜଉ ହବନି।
ହଁ ହଁ ସେଇଟା ପା କହୁଚି।
ହୁଁ ସେଇଥିରେ ଲାଗିବ ବୋଲି କହୁଥିଲେ।
ଆଉ ହେଲା ଆଉ ଏଥରକ ଆଉ ହଜାର ଟଙ୍କା ଟା ଆଣିବା ଆମେ ଆଉ ଦି ଜଣ ଆଉ। ଦି ଅଣା ଭଳିକି ଦି ହଜାର ଟଙ୍କା ଆଉ।
ହଁ ସେ ବା ଲିଫଟିଙ୍ଗ ଟା ପଡୁଛି। ହଁ ଲିଫ୍ଟିଙ୍ଗ ଟା ଯୋଉ ପଡ଼ୁଚି ହେରା କଣ କହିଲ। ଖାଲି ରଡ ହେଇଥାନ୍ତି ସେ ବୁଲୁଥାନ୍ତି ଟିକେ ଟିକେ। ସେ ଟିକେ ହାତ ଟିକେ ମୁଭ୍ ହବ ହଁ।
କିଛି ନାଇଁ ଲଗେଇ ଦେଇକି ପଳେଇବା ଚୁନ ହାତରେଲ। ଘଷି ଦେଇ ଆଉ ଖସିବନି।
ତମେ ତ ଜିଇଁ ପିଲା ଆଉ।
କଣ କରିବା ସବୁ ସେ ଭଗବାନଙ୍କ ହାତର ଲେଖା।
ହଁ।
ଆଉ ତମେ ଟିକେ ଜିମ୍ କରୁନା ଫିଟନେସ୍ ହବ ବଡ଼ି।
ସେଇ ବା ଜିମି ପାଇଁ ଟାଇମ ହଉନି ନା ବୁଝିଲ ନା ସକାଳୁ ଉଠି ଟିଉସନ ପଳଉଚି। ଆଉ ତାପରେ ଆସିକି ଟିକେ ଏଇ ଯୋଉ ଗାଧୁଆ ପାଧୁଆ କରିକି। ଗୋଟେ ନୂଆ ଗୋଟେ କୋର୍ସ ଗୋଟେ ନେଇଛି ବୁଝିଲ ନା।
ଓହୋ ଭଲ ଆଉ।
ହଁ ନୂଆ କୋଷ୍ଟ ନେଇଛି ଏଇ ଏବେ ଏବେ ରିସେଣ୍ଟ ନେଇଛି। ସେ କୋର୍ସ ଏବେ ଟିକିଏ ପଢ଼ାପଢି ଚାଲୁଛି। ଆଉ ପୁଣି ଚାରିଟା ରୁ ପୁଣି ଟ୍ୟୁସନ ହଉଛି ନା ଛଅଟା ପଯ୍ୟନ୍ତ। ଟିଉସନ ବି କରୁଚି ପିଲା ଆସୁଛନ୍ତି ହଁ ସାଇଡ ଇଂନକମ ଟିକେ କି କିତି ନକଲେ ଆଉ ଚଳି ହବନି।
ହଁ ସବୁ ଆଗକୁ ବଢିଗଲେଣି ଆମେ ଯଦି ନ ବଢିବା ଆଉ କଣ ହବ।
ହଁ।
ଆମ ସାଙ୍ଗରେ ଆମ ସାଙ୍ଗମାନେ ସବୁ ଉଠିଗଲେଣି ଆମକୁ ବି ଉଠିବାକୁ ପଡିବ। ସମସ୍ତଙ୍କର ସମୟ ଅଛି ଆମେ ବି ଉଠିବା। ଦୃଢ ରଖିବା କିଏ ଉଠିବା ପାଇଁ। ମନୋବଳ ଦୃଢ ମନୋବଳ ରଖିବାକୁ ପଡିବ।
ହଁଅ।
ଯୋଉ ପଥରେ ଯିବା ସେଇ ପଥରେ ଗୋଟେ ଆଡେ ଲକ୍ଷ୍ୟ ରଖିବା।
ଆଉ ଟିକେ ଥଣ୍ଡା ହେଇଯାଇଛି ବୋଧେ।
ନା ଥଣ୍ଡା ଟିକେ ହେଇଛି ଟିକେ ତଣ୍ଟି ଟିକେ ମଝିରେ ମଝିରେ ସର ସର ହଉଛି କାଶ ଫାସ।
ହଁ ଏ ଯୋଉ ଥଣ୍ଡା ପାଣି ପିଇ ପିଇକି ହେଇଯାଇଥିବ ଆଉ। ବର୍ଷା ବର୍ଷି ହଉଛି ଟିକେ।
ହଁ ଟିକେ ପା ପାଗ ସିଜନ ଫିଜିନ ଟିକେ ଚେଞ୍ଜ ହଉଛି ବର୍ଷା ହଉଛି ପୁଣି ଖରା ହଉଛି।
ଆଉ ସେ ଯୋଉ ଢଗଟା ଏବେ ଆଉ ପିଲା କେହି ଜାଣି ପାରୁନାହାନ୍ତି ଆଗରୁ କୁହନ୍ତି ଯୋଉ। ବର୍ଷା ହଉଛି ଖରା ହଉଛି ବିଲୁଆ ନନା ବାହା ହଉଛି। ଆଉ ସେ କାହିଁ ଢଗ ଆମେ ଛୋଟ ଯେତେବେଳେ ହୁ ଆମକୁ ଦେ ବାପା ମା ଜେଜେଜେବା ଜେଜେବାପା ଜେଜେମା କୁହନ୍ତି ନା। ଠିକ ବର୍ଷା ହଉଥିବ ଯଦି ଖରା ହଉଥିବ ବର୍ଷା ହଉଛି ଖରା ହଉଛି ବିଲୁଆ ନନା ବାହା ହଉଛି ନା।
ହଁ।
ଆମେ ସବୁ ଜାଣିଛନ୍ତି ଏବେକା ଛୁଆ କାହାନ୍ତି। ଉଠି ପାରିବେନି ଏତେ କଣ କରିବା ଛାଡ।
ହୁଁ। ଆଉ ଆଉ ଖିଆପିଆ କଣ ହେଇଥିଲା?
ଆଉ ଏଇ ଭାତ ପଖାଳ ଭାତ ଖାଇଥିଲି। ଖରାବେଳେ ପଖାଳ ଭଜା ଭଜି ଉପରେ ହେଇଥିଲା ଆଉ। ସକାଳେ ପରଟା ଉପରେ ହେଇଥିଲା ଆଉ।
ଏଇ ଗରମ ଦିନେ ଆଉ କଣ ଗରମ ଭାତ ଖାଇହବ।
ନାଁ।
ଇଏ ଖାଲି ଏଥିରେ ଖାଲି ଦହି ପଖାଳ। ସାଙ୍ଗକୁ ବଢ଼ି ଚୁରା ଆଳୁ ଦଳା। ତା ସହିତ ବାଇଗଣ ଚେକି ଚେକି ଭଜା ହେଇକି ମସଲା ଦିଆ ହେଇଥିବ।
ହଁ।
ସେଇ ତ ହେଲା ଆଉ।
ଆଉ ତ ମେନ୍ ଜିନିଷ ଛାଡିଦେଲ ଆଉ।
କଣ କହିଲ?
କଦଳୀ ଆଳୁ ଭଜା ଟାକୁ ଛାଡିଦେଲ।
ଇରେ ଆମ୍ବ ଟା ବି ସିଝିନ ଉଏ ମାଡ଼ ହଉଛି ବୋଧେ।
ହଁ ସେଟା ତ ସମସ୍ତଙ୍କ ଘରେ ଥୁଆ ହେଇଛି ଆଉ ଲୋକ ଖାଇ ବିି ପାରୁନାହାଁନ୍ତି ପଚୁଛି
ହଁ ହୋଉ ଆମ୍ବ ଜୋର ହେଇଛ ଏଥର ପା।
ହଁ।
ଦେଶୀ କୁ ତାପରେ ଏ ଯୋଉ ବାଇଗଣ ପଲେଇ
ହଁ ଖାଲି ହାଉ ହାଉ ହଉଛନ୍ତି ବର୍ଷା ଟାଇମ୍ ଆସିଲେ। ପବନ ଦଉଛି ଖାଲି ଠିଆ ହେଇଯାଉଛନ୍ତି ତଳେ।
ହଁ। ଆଉ ତ ତୁମ ଯୋଉ ମାମୁଁର ଆମ୍ବ ବାଡିରେ ତ ପ୍ରବଳ ଆମ୍ବ ହେଇଥିଲା?
ଆଉ କଣ କରିବା ମୁଁ ତ ଯାଇପାରିନି ତମେ ଖାଇଥିଲ ଏଥର ଭଲ ଲାଗୁଥିଲା?
ହଁ ହଁ ଆମ୍ବ ଭରା ଦେଇଥିଲେ ବା ଯେତେ ଥର ପଡି ଯିବ ବର୍ଷା ଯୋଗୁ ପବନ ହେଲାନି?
ହଁ।
ହଁ ପାଞ୍ଚ ଛଅ ଥର ଆମ୍ବ ଦେଇଥିଲେ।
ଆଉ ଏଥର ଏଠି ଖାଇଥିଲ ନା ମାମୁଁ ଘର ଯୋଉ ହେଇ କଣ ସେ କୁହନ୍ତି? ଖଜୁରୀ କୋଳି
ଖଜୁରୀ କୋଳି ଖଜିର କୋଳି ଏବେ ହେଇ ପାଚୁଛି ଆଉ ଗୋଟେ ଗୋଟେ ଝଡୁଛି ତାଙ୍କର ଗୋଟେ କାନ୍ଦି ଯୋଉ କାଟି ଦେଇେଇକି ପଚେଇ ଦେଇଥିଲେ ବୁଝିଲ ନା?
ହଁ ହଁ।
ହଁ ପଚେଇ ତ ଦେଇଥିଲେ
ଆଉ ଆଉ ମୁଁ ଟିକେ ଯାଉଛି କାମ ଅଛି?
ହଉ ମୋର ବି ହେଇ
ଟିକେ ବୁଲି ଆସେ ଆଉ ହଁ। ସେ ବଦାରୁ ଆସିଥିବା ସାଙ୍ଗମାନେ ଡାକିଲେଣି ଆଉ ଆଉ କଣ କହୁଚ ଜୟ ମା ବିିରଜା?
ଜୟ ମା ବିିରଜା।
ରହିଲି ଭାଇ ବାଏ?
ହଁ ହଁ ହଁ ଟା ଟା।
ହାଲୋ।
ହଁ ଡିସକାଉଣ୍ଟ କରଦୋଉନ କଲ୍ ଟା ଟିକେ।
ହୋଉ ଭାଇ କରଦୋଉନ ତମେ। କୁ ମୋର ହୋଉନି ତ ତମେ କରଦିଅ ମୁଁ ଟିକେ ବାହାରେରେ ଗାଡି ଚଲେଇବି